ହ୍ୟାଲୋ।
ହଁ।
କଣ କରୁଥିଲ?
ଏ ଏଇ ଟିକେ ଆସିଥିଲି ଟିକେ ଆମ ପଞ୍ଚାୟତକୁ କାମ ଥିଲା ତ। ଏ ଆସିଥିଲି ଆଉ ଆମ ପଞ୍ଚାୟତରେ ଆଜି ଗୋଟେ ପ୍ରୋଗ୍ରାମ ହଉଥିଲା। ଆଉ ଗୋଟେ ବୈଠକଟେ ବସିଥିଲା ସମସ୍ତେ ଆସିଥିଲୁ। ପିଓ ସାର୍ ଆସିଥିଲେ ସରପଞ୍ଚ ଆସିଥିଲେ ଆଉ ଆ ଆମର ଅଙ୍ଗନବାଡ଼ି କର୍ମୀ ଆଉ ଆଶା ଦିଦି ଆଉ ସମସ୍ତେ ଆସିଥିଲୁ। ହଁ ବସିଥିଲୁ ଗୋଟେ ବୈଠକ ଚାଲିଥିଲା ଆଉ। ଉଁ ହେ ସମସ୍ତେ ବି ଆମ ଷ୍ଟାଫ୍ ବି ସମସ୍ତେ ଆସିଥିଲେ। ଆଉ
ଓ ହୋ।
ହ।
ମୁଁ ଏଇଠି ବସିଥିଲି ମୁଁ କହିଲି କଣ ଫୋନ କଲେଣି ଦେଖିବା ଟିକେ ଉଠେଇଦବା କଥା ହେବା। ଉ ହୁଁଁ ଆଉ ତମର ସବୁ ସେପଟେ ସ୍ଵୟଂସହାୟକ ଗୋଷ୍ଠି ଆଚ୍ଛି ନା ନାହି ସବୁ।
ହଁ ଆମର ଏପଟେ ଆମ ପଞ୍ଚାୟତରେ ତ ଶହେଟା ସ୍ଵୟଂ ସହାୟକ ଗୋଷ୍ଠୀ ଆଉ। ଶହେରୁ ହ ମାନେ ଗୋଟାକ ସଵୟଂସହାୟକ ଗୋଷ୍ଠୀରେ ଦଶ ଜଣ ନାଖେଁ ସଦସ୍ୟା ଅଛନ୍ତି। ନା କୋଉ ଦଶ ଜଣ କୋଉଥିରେ ପନ୍ଦର ଜଣ। କୋଉଥିରେ ବାର ଜଣ ଏମିତି ଆଉ ତମର ସେପଟେ।
ହଁ ଆମର ତ ଏପଟେ ବହୁତ ଅଛି ମାନେ ସେମିତି ଅଧିକ ସ୍ୱୟଂସହାୟକ ଗୋଷ୍ଠୀ। ଆଉ ବହୁତ କାମ ବି କରୁଚନ୍ତି ସବୁ ଲୋନ ଫୋନ ଯୋଉ ନଉଚନ୍ତି ନିଜେ ନିଜେ ସବୁ ନିଜେ ନିଜେ କରୁଚନ୍ତି ଗ୍ରୁପ ହେଇକି ବି ଲୋକ କରୁଚନ୍ତି ଚାରି ପାଞ୍ଚ ଜଣ। ସବୁ କିଏ ମାଛ ଚାଷ ପୋଖରୀରେ କରୁଚି କିଏ ଛତୁ କରୁଚି। ଆଉ କିଏ ସବୁ ଗଛ ଯୋଉ ପନିପରିବା ଲଗେଇକି ଉଁ ତାଙ୍କ ବା ବିଲ ମାନଙ୍କରେ ଅଧିକ ଆକାରରେ ତ ମାର୍କେଟ କୁ ଦଉଚନ୍ତି ବିକ୍ରି କରିବା ପାଇଁ ସବୁ ଆଉ ସବୁ ବି ଯୋଉ ପ ବଡ଼ି ପାମ୍ପଡ଼ ଏସବୁ ବି ଆମର ସବୁ ଆକ୍ଟିଭ ଲୋକ ଅଛନ୍ତି ନା ସବୁ ଆଗ୍ରହ ବି କରିବା ପାଇଁ। ତାପରେ ଯୋଉ ଲୋନ ସବୁ ନଉଛନ୍ତି କରିକି ବହୁତ ଉନ୍ନତ ବି ହେଲେଣି ତ ସେଇଥି ପାଇଁ ମୁଁ କହୁଥିଲି ଦେଖିିଆ ତମ ଆଡେ ଅଛି ନା ନାହିଁ ଆଉ ଯଦି କେହି କିଛି କରୁନାହାନ୍ତି ତାଙ୍କୁ କହିବ ସବୁ ଯୋଉ ଲୋନ ନଉଛନ୍ତି ସବୁ କରିବେ। ଉ ସବୁ ଛତୁ ଚାଷ ହେଲା କି ଏ କିଏ ନିଜେ ବି ଟେସନାରୀ ବିକ୍ରି ବି କରିପାରିବେ ଏ ଏ ଏ ସ୍ଵୟଂ ସହାୟକ ଗୋଷ୍ଠୀ ମାନେ ତ ଜାଣିଥିବ ସବୁ ସ୍ତ୍ରୀ ଲୋକ ସ୍ତ୍ରୀ ଲୋକଙ୍କର ତ ବହୁତ ଆ ଯୋଉ ଥିବ ସବୁ ଜିନିଷ କରିବାରେ ଆଗ୍ରହ ଖଟା ହେଲା ପାମ୍ପଡ ହେଲା ଆଚାର ଏଇ ଧୂପ ଏସବୁ ଯେମିତି କରିକି ବିକ୍ରି କରିପାରୁଥିବେ।
ଆମର ବି ଏଠି ଆମର ବି ସେ ଯଉ ଆମର ପଞ୍ଚାୟତ ଋଣ ହଉ ବ୍ୟାଙ୍କ ଋଣ ହଉ ଆଉ ଆମର ବି ଅଛି ଗୋଟେ ଆର୍ଥିକ ସହାୟତା ଗୋଟେ ପାଣ୍ଠି ଅଛି। ସେ ସବୁ ରୁ ଆମର ସବୁ କଣ କରନ୍ତି ନା ଏସ ଏ ଜି ମା ମାନେ ସବୁ ଋଣ ନିଅନ୍ତି। ସୁଇଁ ଗୋଟେ ଗୋଟେ ସେ ଗୋଟେ ଗୋଟେ ସ୍ଵୟଂ ସହାୟକ ଗୋଷ୍ଠୀର ଦଶ ଜଣ ନାଖେ ମେମ୍ବର ଥାନ୍ତି। ପାଞ୍ଚ ଲକ୍ଷ ଋଣ ହଉ ଦଶ ଲକ୍ଷ ଋଣ ହଉ ନିଅନ୍ତି ନେଇକି ସିଏ ବି ଆମର ବି ଏପଟେ ବହୁତ ପ୍ରକାରର ବ୍ୟବସାୟ କରନ୍ତି। କିଏ ଟେଲର ମାନେ ଯୋଉ ଲୁଗା ସ୍କୁଲର ଯୋଉ ଆମ ବିଦ୍ୟାଳୟର ସବୁ ପିଲାମାନଙ୍କ ପାଇଁ ପୋଷାକ ତିଆରି କରନ୍ତି। ତ ଅଙ୍ଗନବାଡି ଛୁଆଙ୍କ ପାଇଁ ଛତୁଆ ବି ଆମର ତିଆରି କରିକି ଏପଟେ ଦଉଛନ୍ତି। କିଏ ଆରିସା ପିଠା କରିକି ତ ଦଉଚି କିଏ ବାଦାମ ଲଡୁ କରିକି ଦଉଚି। ଆମର ବି ଏପଟେ ବିଭିନ୍ନ ପ୍ରକାରର ବ୍ୟବସାୟ ଆମ ମା ମାନେ ସମସ୍ତେ କରନ୍ତି। ଆଉ ଚାଷ ଆମର ଏପଟେ ଆମର ଟିକେ ନଈକୂଳ ଜାଗା ନା ପ୍ରବଳ ପାଣି ପୁ ପାଣିର ପ୍ରବଳ ସୁବିଧା ଅଛି ସୁବିଧା ଯେହେତୁ ନଈକୂଳ ଜାଗାରେ ଆମର ବି ପଟେ ଯୋଉ ଫ ସୂର୍ଯ୍ୟମୁଖୀ ହଉ ସେଥିରୁ ବି ମା ମାନେ କିଛି ଉତ୍ପାଦନ କରିକି ମାନେ ବିକ୍ରି କରିକି ବି କିଛି ବ୍ୟବସାୟ କରିକି ବି କିଛି ଉନ୍ନତି କରନ୍ତି। ଆଉ ବିରି ହଉ ମୁଗ ହଉ କପା ହଉ ଗହମ ହଉ ବିଭିନ୍ନ ପ୍ରକାରର ଚାଷ କରନ୍ତି। ଆଉ କେତେ ମା ବି ଅଛନ୍ତି ଏଖାଠି ହେଇକି ଆମର ପନିପରିବା ବି କରୁଛନ୍ତି। କିଏ ଭେଣ୍ଡି କିଏ ବାଇଗଣ କିଏ ବୋଇତାଳୁ କିଏ କଖାରୁ ବିଭିନ୍ନ ପ୍ରକାରର ଫସଲ ବି କରିକି ଆମର ଏଠି ବି ବହୁତ ଉନ୍ନତି କଲେଣି।
ଓହୋ ଆଉ ତାହେଲେ ବଢ଼ିଆ କଥା ତମର ବି କରୁଛନ୍ତି ଆମର ବି ଏପଟେ କରୁଛନ୍ତି। ତମେ ଯୋଉ କହିଲ ଆଚାର ଏଇ ଯୋଉ କଣନି ଆରିସା ପିଠା ସେଇରା ବି କରିକି ତାହେଲେ ବିକ୍ରି କରୁ
ହଁ ଆମର ଆରିସା ହୁଁ।
ହଁ ସେଟା ବି ତ କଣ କହିଲ ବହୁତ ଦିନି ବି ରହିବ ପ୍ୟାକେଟ୍ ରେ ଜିନିଷଟା। ରହିକି ବି ଖାଇ ହବ। ଆମ ତ ଏପଟେ କେହି ପି ଆରିସା କରୁନାହାନ୍ତି ଆମର ସବୁ ବଡ଼ି ପାମ୍ପଡ ଏସବୁ କରୁଛନ୍ତି। କିନ୍ତୁ ମତେ ଟିକେ ତମେ ଉ ସେଇ ମା ମାନଙ୍କ ଠୁ କହିକି ଆରିସା ପିଠା ଏନ୍ତି ପ୍ୟାକେଟ ତ ଥିବ ବଡ଼ ପ୍ୟାକେଟ୍ ଛୋଟ ପ୍ୟାକେଟ୍ ପ୍ୟାକେଟ୍ ଅନୁସାରେ ପଇସା ସେମାନେ ନଉଥିବେ ମୋର ଚାରି ପାଞ୍ଚଟା ପ୍ୟାକେଟ ଉ ମ ତେ ଟିକେ ମା ମାନଙ୍କୁ କହିକି ମୋତେ କେମତିି ଟିକେ ଚାରି ପାଞ୍ଚଟା ପ୍ୟାକେଟ୍ ଆଣିକି ର ରଖିଥିବ ମୁଁ ଯାଇକି ଆଣିବି ହେଲା।
ହଁ ହଉ ଏଇ ଏଇ ପାଳି ଆମର ଯୋଉ ସ୍ଵୟଂ ସହାୟକ ଗୋଷ୍ଠୀର ମା ମାନେ ଯୋଉଁ ବୈଠକ ଆମର ଗାଁ ଭିତରେ ଆମର ଗୋଟେ ଠାକୁର ଘର ଅଛି। ଆମର ସେଇ ଠାକୁର ଘରେ ଆମର ସବୁ ପ୍ରତ୍ୟେକ ସ୍ଵୟଂ ସହାୟକ ଗୋଷ୍ଠୀର ମା ମାନଙ୍କୁ ନେଇ କି ଆମେ ବିଭିନ୍ନ ପ୍ରକାରର ବୈଠକ କରୁ ମାସରେ ଆଉ ଯୋଉ ଆମର ଯୋଉ ବୈଠକ ହବ ସେଇ ଯୋଉ ଆରିସା ପିଠା ଯୋଉ ମା ମାନେ କରୁଛନ୍ତି ଯୋଉ ସ୍ଵୟଂ ସହାୟକ ଗୋଷ୍ଠୀର ସେଇ ମା ମାନଙ୍କୁ ସେ ବୈଠକରେ ଦେଖିବା ମୁଁ କହିବି ଆଉ। ଚାରି ପ୍ୟାକେଟେ ତମ ପାଇଁ ରଖିଥିବେ ଆଉ ଦେବି ଆଉ।
ହଁ ନାମର କ ଆମର ଏପଟେ ଆଉ ସବୁ ହଉଛି କିନ୍ତୁ ପିଠା ଜିନିଷ ଗୁତା ଯୋଉ କହିଲ ପିଠା ହଉ କି କିଛି ନମକିନ୍ ଜିନିଷ ଯୋଉରା କି ରହିବ ଅଧିକ ଦିନି। ସେଇରା ଟିକେ ଏପଟେ କମ୍ ହଉଛି ତମର ସେଇ ସବୁ ଜିନିଷ ଯଦି କିଏ କରୁଥିବେ କୋଉ ମାଆ ମାନେ ତାଙ୍କୁ କହିକି ମୋ ପାଇଁ ରଖିଥିବ ମୁଁ ତ ଯିବି ତମ ସେପଟ ଆଡ଼େ ଏବେ ଯିବାର ଅଛି ଗଲେ ମୁଁ ସେଇଟା ଆଣିବି ଭାରି ଆଉ।
ଆଉ ଗୋଟେ ଆମର ଚାଉଳର ଚାଉଳରେ ବି ଗୋଟେ ମାନେ ମୁଡ଼ୁକି କରନ୍ତି। ବିଭିନ୍ନ ପ୍ରକାରର ମୁଡ଼ୁକି ହଉ ଆଉ ନିମିକି କରନ୍ତି ମଇଦାରେ ଉ ଜାଣିଥିବ ତ ତମ ପଟେ ଥିବ। ଯଦି ନଥିବ ବି ସେଗୁଡ଼ା ଯଦି କହିବ ବି ହେରା ବି ଅଧିକ ଦିନି ରହିବ। ସେ ମା ବି ଆମର ନିମିକି ମଇଦାରେ ନିମିକି କରିକି ଏ ରଖୁଛନ୍ତି ପ୍ୟାକେଟ୍ କରିକି ବିକ୍ରି କରୁଛନ୍ତି। ସେ ଜିନିଷ ବି ଯଦି ତମର ଦରକାର ହୁଏ କହିଲେ ବି ମୁଁ ସେ ମା ମାନଙ୍କୁ କହିବି ଯେତିକି ଟା ପ୍ୟାକେଟ୍ ତମର ଦରକାର ସେ ଦେବେ ତମେ ନବ।
ହଁ ହଁ। ଭଲ କଥା ସେମାନେ ଯାହା ହଉ ଘରେ ଆଗକାଳିଆ ସ୍ତି ମାନେ ଏବେ ଯୁଗ ବହୁତୁ ଉନ୍ନତି ହେଲାଣି ଆଗକାଳରେ କେହି ଘରୁ ବାହାରୁ ନଥିଲେ ସ୍ତ୍ରୀ ଲୋକ ସେଇ ଘର ଭିତରେ ହିଁ ରହିଯାଉଥିଲେ। ଯାହା ହଉ ଏବେ ଗୋଟେ ଆମର କ ସରକାର ଗୋଟେ ମ ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ଵାରା ଉ ମା ମାନଙ୍କୁ ପଦା କୁଆଇଲା ତାଙ୍କ କଳା ସବୁ ଲୁଚିକି ରହି ଯାଉଥିଲା ଘର ଭିତରେ ସେ କେତେ ସବୁ ଜିନିଷ ଶିଖିଛନ୍ତି ନା ମା ମାନେ କିନ୍ତୁ କିଛି କରିକି ବାହାରେ କିଛି କରିପାରୁନାହାନ୍ତି। ଲେ ଯେହେତୁ ସେମାନେ ସ୍ତ୍ରୀ ଲୋକଙ୍କୁ ଜାଣିଥିବ ତ ଆଗ କାଳିଆରେ ପଦାକୁ ବାହାରିବାକୁ ମନା। ଯାହା ହଉ ଏବେ ଆମେ ସରକାରଙ୍କ ଦ୍ଵାରା ବହୁତ ସାହାଯ୍ୟ ପାଇକି ମା ମାନଙ୍କୁ ଟିକେ ଲୋକଲୋଚନକୁ ଆଣିକି ତାଙ୍କ ପ୍ରତିଭା ଆମେ ଦେଖିପାରୁଚୁ ସେମାନେ ବି କିଛି ଉଁ ତାଙ୍କ କଳା ପ୍ରତିଭା ଦେଖି ଇକି କିଛି ଜିନିଷ ହେଲା କରିକି ବିକ୍ରି କରିପାରିକି ନିଜେ ଖାଇବା ଦ୍ଵାରା ଲୋକଙ୍କୁ ଖୋଇବା ଦ୍ଵାରା ଯୋଉ ନିଜେ ବି ସ ମାନେ ଅର୍ଥ ବି ଉପାର୍ଜନ କରିପାରୁଚନ୍ତି। ଆଉ ଗୋଟେ ଘରେ ଗୋଟେ ପୁରୁଷ ଯଦି ଖାଲି ରୋଜଗାର କରିବ ସିଏ ଗୋଟେ ପରିବାରକୁ କେତେ ମାନେ ଦେବ? ଗୋଟେ ଘରେ ତ ପରିବାରରେ ଚାରି ପାଞ୍ଚ ଜଣ ମେମ୍ବର ରହୁଥେ। ଗୋଟେ ଲୋକ ଉପରେ ନିର୍ଭର କରିବା ଟା ଠିକ ନୁହେଁ। ଯାହା ହଉ ତାଙ୍କ ଘରେ ତାଙ୍କ ମାନେ ସ୍ତ୍ରୀ ଲୋକ ମାନେ ବି କିଛି କରିକି ବିକ୍ରି କରିପାରୁଚନ୍ତି ଲାଭବାନ ବି ହେଇପାରୁଚନ୍ତି। ବହୁତ ବଢିଆ ଗୋଟେ ଏଇଟା ଆମର ଗୋଟେ ଉପାୟ। କାରଣ କାହା ପାଖରେ ବି ଲୋକ ମାନେ କରିବାର ଇଚ୍ଛା ଥିବ କିନ୍ତୁ ପଇସା ପାଇଁ କରିପାରନ୍ତିନି କୌଣସି ଜିନିଷ ଟା ଅ ମାନେ ଆଗକୁ ନେଇ ପାରନ୍ତିନି। ଏବେ ଗୋଟେ ଯାହା ହୋଉ ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ଵାରା କିଛି ଲୋନ ବି ମିଳି ପାରୁଛି ସେମାନଙ୍କୁ ସେମାନେ ସେଇ ଲୋନ ପଇସାରେ ତାଙ୍କର ବିଜନେସ୍ ଟାକୁ ଅଧିକ ଆକାରରେ କରିକି ସା ବିକ୍ରି କରିପାରୁଚନ୍ତି। ହଉ ତମେ ବି କିଛି କରୁଚ ନା ତମେ କିଛି କରୁନ?
ହଁ ଆମର ବି ପରା ଆମର ଆମ ନିଜ ଏସେ ଜି ରେ ଆମେ କରୁଛୁ ଧୂପ। ଧୂପ କରୁଚୁ ଆଉ ଯୋଉ ଖଲି ବି। ଆମର ଖଲି ମେସିନ୍ ଆଣିଚୁ ରଖିଚୁ। ଦଶ ଜଣଆଙ୍କ ମା ଆମେ ଡେଲି ପ୍ରତିଦିନ ଦି ଘଣ୍ଟା ଲାଖେ ଗୋଟେ ଆମର ଗୋଟେ ଠାକୁର ଘର ଅଛି ସେ ଠାକୁର ଘର ଯାଇକି ଆମେ ଖଲି ଉତ୍ପାଦନ କରୁ ମାନେ ବାହାର କରୁ ମେସିନ ରୁ ବାହାର କରିକି ବିକ୍ରି କରୁ। ଆଉ ଆମେ ବି ବିଭିନ୍ନ ପ୍ରକାର ଆମେ କରିବା ସହିତ ଆମ ପ ଞ୍ଚାୟତରେ ବି ମା ମାନେ ଏ ପଞ୍ଚାୟତର ମା ମାନେ ବି ସମସ୍ତେ କରନ୍ତି। ଆଉ ଆମ ପଞ୍ଚାୟତର ମା ମାନେ ଏତେ ମାନେ ଥିଲେ ମାନେ ବୁଢୀ ଲୋକ ମାନେ ବି ଏ ମାନେ କିଛି ଗୋଟେ କୋଉଠିକି ଯାଇ ପାରୁନଥିଲେ କାହା ସହିତ କଥା ହେଇ ପାରୁନଥିଲେ। ସବୁବେଳେ ଘର କୋଣ ରେ ଥିଲେ କିନ୍ତୁ ଯୋଉ ଆମର ସ୍ଵୟଂ ସହାୟକ ଗୋଷ୍ଠୀର ବୈଠକ ସବୁ ହଉଚି ସେ ଜାଗାକୁୁ ଯାଇକି ବି ମାନେ ଯୋଉ ମା ମୂଳୁରୁ କଥା ପାଟିରୁ ବାହାର କରୁନଥିଲା ସେ ମା ବି ଏବେ ଉଁ ମାନେ ସବୁ କିଛି ଜାଣି ପାରୁଚ଼ି। ଉଁ ଝିଅ ମାନଙ୍କୁ କିପରି ଶିରୋ ସୁରକ୍ଷି ତ ଦିଆଯିବ ଆଉ ଉଁ ନିଜେ ବି କେମିତି ଉନ୍ନତ ଧରଣର କାମ କରିବ ନିଜେ କେମିତି ବ୍ୟବସାୟ କରିବ ଆଉ ନିଜର ଶି କ୍ଷା କେମିତି ବଢିବ ନିଜେ କେମ୍ ତି ରୋଜଗାର ସହିତ ଅ ନିଦ୍ ଅନ୍ୟର ଉପକ୍ ମାନେ ଅନ୍ୟକୁ ସାହାଯ୍ୟ କରିବ ନିଜ ପରିବାର ର ଉନ୍ନତି କରିବ। ନିଜ ସମାଜର ଉନ୍ନତି କରିବ। ଆମ ପରିବେଶ କିପରି ପରିଷ୍କାର ରହିବ ବିଭିନ୍ନ ପ୍ରକ୍ କାରର ଜିନିଷ ସେ ସେଇ ବୈଠକରେ ସବୁ କିଛି ମା ମାନେ ଜାଣି ପାରୁଛନ୍ତି। ଆମର ବି ଛୋଟ ପିଲାଙ୍କୁ ବି ଆମ ବୈଠକକୁ ଆମେ ଡାକୁଚୁ। ବିଦ୍ୟାଳୟର ଯୋଉ ଛୋଟ ଛୋଟ ପିଲାଙ୍କୁ। ସେମାନଙ୍କୁ ବି ଡାକିକି କୁହାଯାଉଚ଼ି ତମେ କିପରି ପରିଷ୍କାର ରହିବ। ତୁମେ ସଚେତନ ତା ତାଙ୍କର କେମିତି ହବ ବାହାରକୁ ଯାଉଚ଼ନ୍ତି କେମିତି ନିଜେ ନିଜକୁ ସୁରକ୍ଷିତ ଦେବେ। ତା ବିଷୟରେ ବି ଆମେ ତାଙ୍କୁ ସଚେତନ କରାଯାଉଚି। ଆମର ଏଇ ବୈଠକ ରେ ବିଭିନ୍ନ ପ୍ରକାରର ସଚେତନତା କରାଯାଉଚି। ତମର ସେପଟେ ସେମିତି ହଉଥିବ ତ?
ହଁ ଆମର ବି ହଉଚି। କିନ୍ତୁ ଯାହା ହଉ ଆଜି କାଲି ମାନେ ଲୋକ କିଛି ଉଁ- ମାନେ ଆଗୁରୁ ଥିଲା କଣ୍ କହିଲ ଲୋକ କିଛି ଜାଣି ପାରୁନଥିଲେ। ପରିଷ୍କାର ବି ଏତେ ରହୁ ନଥିଲେ ରୋଗ ବାଗ ହଉଥିଲା ଏବେ ଯାହା ସବୁ- ସବୁଆଡେ ମାନେ କଣ ଗୁଁ -ସବୁ ପ୍ରଚାର କରିବା ଦ୍ଵାରା ଏଇ ଯଉ ଧର ଆମେ ଯଉ ବୈଠକ ତମେ କହିଲ ଯାହା ହଉ ଲୋକ କଣ ସବୁ- ସବୁ ଲୋକ କଣ ସବୁ ଜିନିଷ ଜାଣି ପାରୁଥିଲେ ଉଁ- ଯଉମାନେ ପାଠ ସାଠ ଟିକେ ବୟସ୍କିଆ ଲୋକ ପଢି ନାହାନ୍ତି ସେମାନେ ତ ଜାଣି ପାରୁନଥିଲେ ନା। ଯାହା ହଉ ଏ ବୈଠକ ଦ୍ଵାରା ତାଙ୍କୁ ଡକାଯାଇ କି ସବୁ କଥା ବୁଝେଇଲାଠୁ ସେମାନେ ବି ବୁଝିକି ସବୁ ଏଥର ଆଗରୁ ବହୁତ ଅପରିଷ୍କାର ରହୁଥିଲେ ଛୁଆଙ୍କୁ ବେଶୀ ପାଠ ପଢ଼ଉନଥିଲେ ଅଳ୍ପ ବୟସରୁ ବାହାଘର କରିଦେଉଥିଲେ ଯାହା ହଉ ଏଇ ବୈଠକକୁ ଆସିକି ସେମାନଙ୍କ ସବୁ ଶୁଣିକି ସେମାନ୍ ଆମେ ବି ତାଙ୍କ ଛୁଆମାନଙ୍କୁ ପାଠ ପଢଉଚନ୍ତି ପରିଷ୍କାର ରଖଉଚନ୍ତି ନହେଲେ ତ ଜାଣିଥିବ ଏବେକାର ଯଉ ରୋଗ
ଅ-।